ହ୍ୟାଲୋ ହଁ।
କଣ କରୁଛନ୍ତି?
ବସିଚି ଆଉ।
ରୋଷେଇ ସରିଲାଣି।
ହୁଁ।
କଣ ଖାଇବାକୁ କରିଛନ୍ତି?
ଉଁ ରୁଟି ଆଉ ସୋୟାବିନ୍ ତରକାରୀ।
ଆଚ୍ଛା।
ହୁଁ।
ଆଉ ଆପଣଙ୍କର ବର୍ଷା ହେଇଛି ନା।
କଣ କହିଲ?
ଆପଣଙ୍କ ଆଡେ ବର୍ଷା ହେଇଛି ନା।
ହୁଁ ଯେ ଦିପହରେ ହେଇଥିଲା ମାନେ ଚାରିଟା ବେଳେ।
ଏପଟେ ବି ଆଜି ଏପଟେ ଯଉ ବର୍ଷା ଆଜି ଏତେ ଦିନ ପରେ ହେଲା।
ହୁଁ ମାନେ ତିନି ଚାରି ଦିନ ହେଲାଣି ବି ବର୍ଷା ହଉଥିଲା।
ଉଠଉଛି ଆଉ ଯାହା ହଉ ହଉଥିଲା ଆମ ଏପଟେ ତ ଉଠଉଛି ଡେଲି ହଉନି ଆଜି ହେଇଛି।
ନାଇଁ ଏପଟେ ବର୍ଷା କାଲି ହେଇଥିଲା ଆଜି ବି ହେଇଛି ତା ପରଦିନ ବି ହେଇଥିଲା।
ଅଉ ହୋ। ଆଉ ଦିନ ମାନେ ଆଜି କଣ କରୁଥିଲେ?
ଆଜି ତ ଦିନ ସାରା ଟିକେ କାମ ଥିଲା। ସଫାସଫି ଆଉ ତାପରେ ରୋଷେଇ ତା ପରେ
ଦିନରେ କଣ ରୋଷେଇ କରିଥିଲ?
ଦିନରେ ରୋଷେଇ ହେଇଥିଲା। ଟମାଟର ତରକାରୀ ଶାଗ ଭଜା ଆଉ କଦଳୀ ଭଜା ଏମିତି ସବୁ ହେଇଥିଲା ଆଉ।
ଅଁ ହ ଆପଣ ଦେହ ଭଲ ଅଛି।
ହଁ ଭଲ ଅଛି ହଁ ତମ ଦେହ ଭଲ ଅଛି।
ମୁ ବି ଭଲ ଅଛି ଖାଲି ଟିକେ ଥଣ୍ଡାରୁ ମୁଣ୍ଡ ବିନ୍ଧୁଛି ନହେଲେ ଠିକ୍ ଅଛି ଆଉ। ହ
ଆଉ ରଜ କିଣାକିଣି।
କଣ କହିଲେ।
ରଜ।
କଣ କହିଲେ।
କିଣା କିଣି।
କଣ କହିଲେ।
ବୋଲି ରଜ ପାଇଁ କିଣା କିିଣି ସରିଲାଣି।
ଶୁଭୁନି ଆପଣଙ୍କ କଥା।
ରଜ ପାଇଁ କିଣା କିିଣି ସରିଲାଣି କହୁଛି।
ହଁ ହଁ ସରିଲାଣି।
କଣ କଣ ଆଣିଲି ସବୁ।
ଆଉ ମୁଁ ତିନ୍ ତିନିଟା କୁର୍ତ୍ତି ନେଇଆସିଚି ରଜ ପାଇଁ ତିନିଟା ଆଉ। ଆଉ ତ ଗରମ ରେ କିଛି ପିନ୍ଧି ହବନି।
ହଁ।
କଟନ ର କୁର୍ତ୍ତିୀ ନେଇ ଆସିଛୁ ଆଉ।
ବହୁତ ଭଲ କଟନ କୁର୍ତ୍ତତିଟା ବହୁତ ଭଲ ପିନ୍ଧିବା ପାଇଁ ଭଲ କମ୍ଫର୍ଟେବଲ ଅଛି।
ହଁ ତାପରେ ଯୋଉ ଆଉ ମୁଁ ଅର୍ଡର କରିଥିଲି ଅନଲାଇନ ରୁ ଏମିତି କୁର୍ତି ଆ ସେଇଟି ନୁ କଟନ ର ବି।
ହଁ।
ଏ ଗରମ ହଉଛି ନା କଟନରେ ସବୁଠିକି ପିନ୍ଧି
ଏବେ ତ ପ୍ରାକୃତ କୁର୍ତ୍ତୀ।
କଟନ ଡ୍ରେସ୍ ସମସ୍ତେ ପିନ୍ଧୁଛନ୍ତି। କଟନ ର ସିମ୍ପୁଲ ର କୁର୍ତ୍ତିୀୁ ଉରା ଭଲ ଲାଗିବ ପିନ୍ଧିବା ପାଇଁ।
ହଁ ତାପରେ ତ ରଜରେ ଗୁଳୁ ଗୁଳି ହବ କେମିତି ପାଇଁ ଭରଵ ଦିନିଆ ବିଶ୍ଵା ପିନ୍ଧିବ। କରିକି ମାନେ ଇଏ ଭ ଇଏ ଲାଗିବ ମୁ ପିନ୍ଧି ଦବାଟା ମାନେ କ କଟନ୍ ଟା ଭଲ ଲାଗେ ସୁତା କପଡା ଟା।
ହଁ।
ଆଉ ମାନେ ସେଇ ଟାଇପ ର କିଛି ଡ୍ରେସ ପିନ୍ଧଲେ ଭଲ ଲାଗିବ ଆଉ
ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଘରେ ସମସ୍ତେ ଗରମ ପାଇଁ ସମସ୍ତେ ଟେନସନ ହେଇଯାଉଛନ୍ତି।
ହୁଁୁୁଁ ସବୁ ଗରମ ଟେନସନ।
ହ ଗରମ ଲାଗି ସମସ୍ତେ ଚିଡଚିଡି ହେଇଯାଉଛନ୍ତି ଆଉ।
ହଁ।
ଛୋଟଟାରୁ ବି ବଡ ପର୍ଯ୍ୟନ୍ତ ସମସ୍ତେ ଗରମ ପାଇଁ ପୁରା ଆସ୍ଵସ୍ତିକ ହୁଏ। ଛିଡ଼ୁଛନ୍ତି ସମସ୍ତେ?
ଯୋଉମାନେଟି ରୋଷେଇବାସ କରୁଥିବେ ତାଙ୍କର ଆହୁରି ଟେନସନ।
ହଁ ଫୋଟି। ଯୋଉ ପାଇଁଚାଳିସ ଡିଗ୍ରୀ?
ଉ ହୁଁ
ଏ ରୋଷେଇ କରିବା ସହଜ କି?
ସହେଦସ।
ରୋଷେଇ କରି
ରୋଷେଇ କଲା ବେଳେ ମା ମାନଙ୍କୁ ଯଦି କିଛି ପଚାର ଦବୁ ସରିଲା ଆଉ?
ମାନେ କଲା ବେଳେ ଭାରି ଟେନ୍ସନ୍। ହଁ ସେ ପୁରା ମହାଭାରତ ହେଇଯିବ।
ରଜରେ ଏମିତି ରଜରେ କୁଆଡେ ଯାଆନ୍ତି ହଁ ମୋର ସିଦ୍ଧେଶ୍ୱର ଯାଉଛି।
ରଜରେ ଆମ ଗାଁ ରେ ଦୋଳିହେରିକା ଲଗା ହୁଏ। ସେଇଠିକି ଯାଉ ଖେଳିବା ପାଇଁ। ତାପରେ ଆର ବର୍ଷ ଯାଇଥିଲୁ ସାଙ୍ଗ ମାନେ ମିଶିକି ବୁଲିବା ପାଇଁ ଯାଇଥିଲୁ ସବୁ ଜାଗାକୁୁ। ହ
ହ ହଁ।
ଆଉ ଏଥରକ କିଛି ପ୍ଲାନ କରିନୁ? ସାଙ୍ଗ କତିିକି ଫୋନ କରିଥିଲି ଯିବା ପାଇଁ ସିଏ କହିଲେ କି ଦେଖାଯାଉ କଣ ହଉଛି ଆଉ?
ଓ ଆଚ୍ଛା କି? ହ
ଆଉ କଣ କୁହନ୍ତୁ ଆପଣ ଯିବେ କୁଆଡେ ନା କଣ?
ହ ମୁଁ ମୋର ଯିବାର ପ୍ଲାନିଂ ନାହିଁ।
ହେଇନି।
ନାଇଁ।
ତାପରେ ଯୋଉମାନେ ସମସ୍ତେ ଏଇ ଘର ସ୍ତ୍ରୀ ଲୋକ ମାନେ ଘରକୁ ଯଦି ବନ୍ଧୁବାନ୍ଧବ କିଏ ପଳେଇଆସିବେ ରଜରେ।
ହୁଁ।
କାମ ଅଧିକ ପଡିଯିବ ଆଉ ନା?
ହଁ। ସେ କାମ ପାଇଁ ତ ବେଶି କୁଆଡେ ଯିବା ପାଇଁ ଇଚ୍ଛା ହୁଏନାହିଁ କାରଣ
ଆସନ୍ତି ନା ରଜରେ କିଏ ବୁଲିବା ପାଇଁ
ହଁ ହଁ ସ ସମସ୍ତେ ଆସନ୍ତି ବହୁତ ମାନେ ସା ଆ ବନ୍ଧୁ ଆସନ୍ତି ସାଙ୍ଗ ବି ଆସନ୍ତି ଅ ସେଥିପାଇଁ ଟି ଟିକେ ବାହାରକୁ ବୁଲିବାକୁ ଯାଇହୁଏନା।
ଯାଇ ହବନି ହଁ ବା। ଆମେ ଝିଅ ମାନେ ପଳେଇଲୁ ଆପଣ ଯାହା ହେଲେ ଘରେ ବୋଉ ରହିଲେ ମାନେ ସମସ୍ତେ ଆସିିବେନା କୁଆଡେ ଯାଇହଉନଥିବ।
ହଁ। ସମସ୍ତଙ୍କର ବି କାମ ପ୍ରାୟେ ସେଇ ଟାଇମ ରେ ଥିଲେ ବି ମାନେ ବନ୍ଧୁ ଲୋକ ଘରେ ଆସିଲା ସ କୋଉଠିକି ଯାଇହବ
ଆଉ କୁଆଡେ ଯିବ ହଁ ଆପଣ ଝିଅ ବେଳର ରଜ କେମିତି ସେଲିବ୍ରେଟ କରିଥିଲେ?
ଝିଅ ବେଳେ ସବୁଠୁ ଭଲ ଥିଲା।
ହୁଁ ହୁଁ ହୁଁ ଲାଇଫ୍ ପୁରା ଏଞ୍ଜଜୟମେଣ୍ଟ ନା?
ଝିଅ ହେଲା ପରେ ଗୋଟେ ଲାଇଫ୍ ଉଁ ମାନେ ଏ ଥିଲା ଏବେ ବୋହୂ ହେଲା ପରେ ଆଉ ଗୋଟେ ଲାଇଫ ହେଇଯାଇଛି।
ହଁ।
ତାପରେ ଏଠି ସମସ୍ତେ ମାନେ ଘରକୁ ସମସ୍ତେ ଆସନ୍ତିନା କୁଆଡେ ଉଁ କୁଆଡେ ବାହାରେ ଯାଇହବନି।
ହଁ।
ତାପରେ ଏବେ ସମସ୍ତେ ପ୍ରାୟେ ଉଁ ବାହାରେ ପାର୍କ କିମ୍ବା ସିନେମା ଦେଖିବାକୁ ପଳଉଛନ୍ତି ସେ ସବୁ ଟାଇପ୍ ର। ହୁଁ କିନ୍ତୁ ଆମେ ବାହାରକୁ ଯାଇପାରୁନୁ। ଯୋଉ ଦିନ ହେଲେ କୋଉ ଦିନ ହେଁ କେମିତି ହେଲେ ଗୋଟେ ବାହାରକୁ ଯାଇହଉଛି। ନହଲେ କୌଣସି ମ ମାନେ ପର୍ବପର୍ବାଣୀ ହେଲେ ଯାଇହବନି ଘରର କାମ
ଯାଇ ହବନି ହଁ ଘର କାମ ଆଉ। ଆଉ? ଆପଣଙ୍କ ଲାଇଫ ର ସବୁଠୁ ବେଷ୍ଟ ମୁମେଣ୍ଟ କୋଉଟା ମେମୋରି ଅଧିକ ସେଇଥିରେ?
ହୁଁ ଯେତେବେଳେ ହୁଁ। ମୋ ସୁ ଉଁ ସ୍କୁଲ ଟାଇମ ଆଉ କଲେଜ ଟାଇମ ତ ସବୁଠୁ ଭଲ।
ହଁ ବହୁତ ମେମୋରି ସେଇଥିରେ ଅଛି ଆଉ ନା?
ହଁ।
ସ୍କୁଲ୍ ର ଏ ମଜା ନା?
ହଁ ପିଲାଦିନର ସାଙ୍ଗ ସମସ୍ତେ ଅଲଗା ଅଲଗା ହେଇଯାଇଛନ୍ତି।
ହଁ।
ଆଉ କଲେଜରେ ବି ଯାହା ସହିତ ପଢୁଥିଲେ ଏବେ ବି ତାଙ୍କ ସହିତ କିଛି ଏ ସ
ଦେଖା ନ ସମସ୍ତେ ନିଜ ନିଜ ତିରେ ବ୍ୟସ୍ତ ଆଉ।
ହଁ ସମସ୍ତେ ନିଜେ ନିଜେ ଲାଇଫରେ ବ୍ୟସ୍ତ ନିଜେ ନିଜେ ଚାକିରି କି ନେଇ ବ୍ୟସ୍ତ କିଏ ବାହା ହେଇ ଉଁ ମାନେ ଅନ୍ୟ ରାଜ୍ୟକୁ ସିଫ୍ଟ ହେଇଆସନ୍ତି। ସେଥିଲାଗି ସେଥିପାଇଁ ଆଉ କାହା ସହିତ ଏତେ ଯୋଗାଯୋଗ ନାହିଁ ତ।
ଫୋନ୍ ଫାନ୍ ଏତେ ସମସ୍ତେ ବି ନିଜ ନିଜ କାମରେ ବ୍ୟସ୍ତ ରହିଲେ ଆଉ କିଏ ଗପୁନାହାଁନ୍ତି ଫୋନରେ।
ହଁ ହଁ ସମସ୍ତେ ନିଜ ନିଜ ଲାଇଫ ସହିତ ଆଉ ସମସ୍ତେ ମାନେ କଣ ଗୋଟେ ଇଏରେ ଚାଲିଚନ୍ତି ଆଉ ମାନେ ବ୍ୟସ୍ତତା ଭିତରେ।
ସ୍କୁଲ୍ ଲାଇଫରେ ମସ୍ତି କରିଥିବେ ପୁରା ଆଉ ଉଁ ହୁଁ।
ହୁଁ ସ୍କୁଲ୍ ଲାଇଫଟା ବେଷ୍ଟ ଲାଇଫ୍। ଆଉ ଆଉ ତମେ କେମିତି କଣ ତମ ଲାଇଫରେ ସବୁଠୁ ଭଲ ଜିନିଷ କୋଉଟା?
ମ ମୋର ସେଇ ସ୍କୁଲ୍ କଲେଜ୍ ସ୍କୁଲରେ ଭଲ ପ୍ଲସ୍ ଟୁରେ ଆହୁରି ବହୁତ୍ ମଜା ହେଇଥିଲା। ପ୍ଲସ୍ ଟୁରେ ଆମେ ଅଁ ପଢୁଥିଲୁ ଯୋଉଠି ପ୍ରାଇଭେଟରେ ସେଠି ମାନେ ବଏଜ୍ ଗାର୍ଲସ ଅଲଗା ଆମର ଗାର୍ଲସ ମାନଙ୍କ ପା ପ୍ରତି ଆମେ ଯୋଉ ମାନେ ପୁରା ଗ୍ରୁପ୍ ହେଇଯାଇଥିଲୁ ହୁ ପାଞ୍ଚ ଛଅଟା ଗ୍ରୁପ୍।
ହଁ ଆଛା।
ମାନେ ମଜା ମସ୍ତି ଗୋଟେ ଝିଅ ମାନଙ୍କରବି ଗୋଟେ ଗୋଟେ ଗ୍ରୁପ୍ ରହିଯାଇଥିବ।
ହଁ ହଁ।
ଆମେ ଛଅ ଜଣ ନେଇକି ଗୋଟେ ଗ୍ରୁପରେ ରହିଯାଇଥିଲୁ ଆମେ ସବୁ ଏମିତି ମଜା କରୁ ସବୁ ଆମର ଯୋଉ ଥିବେ ଗା ମାନେ ଯେ ଆସିକିି ଆମର ଆଫ୍ଟରନୁନରେ ଲଞ୍ଚ ବେଳେ ଆସିକି ଜଣେ ଜଗନ୍ତି ଆମେ ତାଙ୍କ କଥାରେ ଆମେ ଡେସ୍ ସ୍କୋଲାର ଥିଲୁ
ହୁଁ ହୁଁ।
ଆମେ ଲୁଚେଇକି ନେଇଆସିବୁ ମାର୍କେଟରୁୁ ଯାଇକି ବିରିୟାନୀ ପଛରେ ବସି ଖାଇଦବୁ କେହି ଜାଣିପାରିବେନି ହ ହଷ୍ଟେଲ ପିଲାଙ୍କୁ ଆଲାଉ ନଥାଏ ହଷ୍ଟେଲ ପିଲାଙ୍କୁ ଦେଇକି ଲୁଚେଇ ଖାଇଦଉ।
ହୁଁ ହୁଁ।
ଆମର ପଦା ଜିନିଷ ଆଲାଉ ନଥାଏ ଆଣିକି ହଷ୍ଟେଲ ପିଲାଙ୍କୁ ଦେଇ ଖାଇବା ପାଇଁ। ଏମିତି ସବୁ ସେମାନେ ଆ ଆଗରେ ବସିକି ଜାଣିବି ପାରିବେନି ସେ ମ୍ୟାମ୍ ଯିଏ ଜଗିଥାନ୍ତି ଆମର କେୟାରଟେକର।
ଓ ଆଚ୍ଛା।
ଏମିତି ସବୁ ମଜା ମସ୍ତି ହୁଏ ଆଉ ବେଶୀ ପ୍ରେୟାର ଟାଇମରେ ଏ ଯୋଉ ବାହାନା ମୁଣ୍ଡ ବୁଲେଇ ଦେଲା ବହୁତ୍ ସମୟ ବ ଛିଡ଼ା କରିଥିବେ ଆମକୁ
ହଁ।
ଏଇଆ ସବୁ ଆଉ। ତାପରେ ଯୋଉ କଲେ କ୍ଲାସ୍ ଟାଇମରେତ ଭଲ ଲାଗେ ସବୁଠୁ ବେଶୀ ସାର୍ ମାନଙ୍କୁ କପି କରିବା ପାଇଁ।
ହଁ ସେଇଟା ସବୁଠୁ ଭଲ ଲାଗେ।
ନାଁ କି।
ହଁ ସେଇଟା ସବୁଠୁ ଭଲ ଥିଲା। ଆଉ ସବୁଠୁ ଭଲ ଥିଲା ପିଲାଦିନର ସାରଙ୍କର ମାନେ ବେତ ମାଡ଼। ଏବେ ସେସବୁ ନାହିଁ କିନ୍ତୁ ମନେ ପଡ଼ିଲେ ଭାରି ଦୁଃ ଖ ଲାଗେ ଆଉ କାନ୍ଦବି ଲାଗେ ଆଉ ମନେ ପଡ଼େ।
ସେଇଆ ନୁଁହକି। ସେସବୁ ଦିନ ବେଳେ ବେଳେ ଭାବେ ଫେରି ଆସନ୍ତାକି ଯଦି ଯେତେ ଆମେ ବଡ଼ ହବା ସେତେ ଆମ ଲାଇଫରେ ମାନେ ଟେନସନ୍ ପଳେଇ ଆସୁଚି ନାଇକି।
ହଁ ସ୍କୁଲ୍ ଟାଇମ୍ ସବୁଠୁ ଭଲ।
ଏଇଆ ସବୁ ଆଉ।
ହୁଁ।